ହଁ ମୁଁ କହିଲି ମୋ ଭଏସ କ୍ଲିୟର ଅଛି ତ।
ହ୍ୟାଲୋ ଜୟଶ୍ରୀ ଜଗନ୍ନାଥ। ମୋ ଭଏସ୍ ଆପଣଙ୍କୁ ଶୁବା ଯାଉଚି କି?
ହୁଁ, ଶୁଣାଯାଉଛି।
ହଁ, ଆପଣଙ୍କ ଭଏସ ବି ମୋତେ ଭଲସେ ଶୁଭା ଯାଉଛି। ତ ଆପଣ କଣ କରୁଚନ୍ତି ଏବେ?
ମୁଁ ଏବେ ଜଷ୍ଟ ଖାଇ ତ ସାରିଲି ଖାଇସାରିଲା ପରେ
ଆଛା।
ଆଚ୍ଛା ଆପଣ କଣ ଟାଇମ୍ ଦେଖିକି ପାଣି ପିଅନ୍ତି ପଇଁଚାଳିଶ ମିନିଟ୍ ହେଲେ ହିଁ ପାଣି ପିଇବେ। ମାନେ ମୁଁ ଖାଇବା ମ ମତେ ଯେତେବେଳେ ଶୋଷ ଲାଗେ ମୁଁ ପାଣି ପିଏ।
ନଖା ମୋ କରେ ଆଉ। ନା ନାସ୍
ଆଚ୍ଛା ତାହେଲେ ଭଲ ହଉଥିବ ଆଉ ଠିକ ଟାଇମରେ ସବୁ କାମ ହେଇଯାଉଥିବ ଆଉ।
ହୁଁ ଟାଇସନ୍ ସିଷ୍ଟମରେ ଠିକ ରହେ ଆମର।
ଆଛା। ଆଚ୍ଛା ଆଜି ଆପଣଙ୍କର କଣ ରୋଷେଇ ହେଇଥିଲା ଖାଇବା ପାଇଁ?
ଆଜି ଆମର ଭାତ ଡାଲି ଆଉ ଗୋଟେ ପୋଟଳ କଷା ହେଇଥିଲା।
କାଇଁ ଆଜି ନନଭେଜ୍ ହେଇନି କି?
ନାଇଁ ନନଭେଜ ଆମର ମାମା ଖାଆନ୍ତିନି ତ ସଣ୍ଡେ ଖାଆନ୍ତିନି ତ ମାମା ଖାଇବେନି ବୋଲି ଇଚ୍ଛା ହେଲାନି ଆଣିବାକୁ ଆଉ।
ଆଚ୍ଛା ଆପଣ କାହାନ୍ତି ଦିନ ରେ?
ଆ ମୋଠୁ ସବୁ ଖାଇଦାବୁ।
ଆଚ୍ଛା ଆପଣ ସବୁବେଳେ ଖାଆନ୍ତି ବୋଧେ।
ହଁ ମୁଁ ଅଧିକାଂଶ ଖାଏ ଅଣ୍ଡା ଅଣ୍ଡା ଆଣିକି ଖାଏ ଅଧିକାଂଶ। ଦେଖିବୁ
ଆଚ୍ଛା କଣ ନିଜେ ରୋଷେଇ କରି ଖାଇଦିଅନ୍ତି?
ଅ ଅଣ୍ଡା ମତେ ତ ରୋଷେଇ କରି ଆସେନି। ମୁଁ ଗ୍ୟାସ୍ ବି ଲଗେଇ ଜାଣେନି ତ ଏମିତି ଆଉ।
ଆପଣ ରୋଷେଇ ଶିଖିବା କଥା ନା ଆଉ କେତେବେଳେ ଯଦି ବାଇଚାନ୍ସ ଆପଣ ଜଲ୍ଦି ଯାଇକି ବାହାରେ କାମ କରିବେ ତ ଆପଣଙ୍କ ରୋଷେଇ ଦରକାର ନା ନାହିଁ। ଆପଣଙ୍କ ସହିତ ଆପଣଙ୍କ ମାମା ଯିବେ।
ହଁ ସେଇଟା ପାଇଁ ଶିଖିବାକୁ ଟ୍ରଏ କରୁଛି ଆଉ।
ନହେଲେ ଆପଣଙ୍କ ମ୍ୟାରେଜ୍ କରେଇଦେବେ ଭଲ ଲୋକ ତାପରେ ଆପଣ ଯୁଆଡେ ଯିବେ ଆପଣଙ୍କ ୱାଇଫ୍ ଶାଡ଼େ ଯିବେ ଆଉ।
ନାଇଁ ନାଇଁ ସେଟଟା ଦରକାର ନାହିଁ ଏ ସେଟା କରିବାର ବି ନାହିଁ ଆଗକୁ। ହ ମାନେ ସେଟା ସେଟା ପ୍ଲାନ ବି ନାହିଁ ଆଗକୁ କରିବାର।
ଆଚ୍ଛା ଆଚ୍ଛା।
ଓ ବହୁତ ଡେଞ୍ଜର ହେଇଗଲାଣି ସେ ଜିନିଷ।
ଆଛା ତାହେଲେ ଆପଣଙ୍କ ସହିତ ସେମିତି କିଛି ଘଟିଛି ବୋଧେ ସେଥିପାଇଁ ଆପଣ
ଓଁ ହୋ। ଅ ହଁ ହଁ।
ହଁ ତାହେଲେ ମୁଁ ଜାଣିପାରେ ଆଛା ମୁଁ ଜାଣିପାରୁଛି।
ହୁଁଁ ହୁଁ। ସେ ଜିନିଷରେ ଆଉ ଇଛା ନାହିଁ କି ଆଗକୁ ବି ସେମିତି କିଛି ଇଛା ବି ନାହିଁ। ସେମିତି ଜଷ୍ଟ ନିଜେ ଚାହେ ଯେମିତି ରୁହ ଭଲ
ନାଇଁ। ସାଙ୍ଗସାଥି ସହିତ ମିଶିବ ସବୁଠୁ ବେଷ୍ଟ ଆଉ କିଛି ଦରକାର ନାହିଁ ଲାଇଫି ରେ।
ନାଇଁ ଆଉ କିଛି ଦରକାର ନାହିଁ। ଦରକାର ରହେ ତଥାପି ହେଲା କିନ୍ତୁ ଜଣେ ମଣିଷ ବୁଝି ପାରିଲେ ତମକୁ ତ ଠିକି ଅଛି ନ ବୁଝି ପାରିଲେ ଠିକି ହବନି ନା। ସେ କୋଉଥିପାଇଁ ରାଗ ରାାଗି କରୁଛି। କଣ ପାଇଁ ରାଗା ରାଗି କରୁଛି ଇଏ ବୁଝିବାକୁ ଟ୍ରାଏ କରିବା ନା ସବୁ କିଛି।
ଆଛା ଆଛା।
ପୁଅ ପିଲା ହିସାବରେ ଗୋଟେ ଜିନିଷ ମନା କର ମନା କରିଲୁ ମାନେ ଗୋଟେ ପୁଅ ପିଲା ସହିତ ମିଶିବାକୁ କାହିଁକିନା ମାନେ ପୁଅ ପିଲାଙ୍କୁ ବହୁତ ଭଲ ଭାବରେ ଜାଛୁ। ତାଙ୍କ ସହିତ ବହୁତ କ୍ଲୋଜ। ମିସିକି ସବୁ ଜିନିଷ ଜାଣି ତାଙ୍କର ସମସ୍ତଙ୍କ ମାଇଣ୍ଡ କେମିତିଆ। ତ ଜୋଉ ଜିନିଷଟା ମନା କରନ୍ତି କି ଆପଣଙ୍କ ବାବା ଆରିକା ହୁଅନ୍ତୁ କି ଯିଏ ବି ତ ସେ ଦିଷଟା ମାନିଯିବା କଥା। ନହେଲେ ବହୁତ ହଇରାଣ ଆଜି କାଲି ତ ସେମିତି ବି ଚାଲିଛି। ହଁ ହଉ ଘଡ଼ି ଘଦି ଭିତରେ ସେମିତି ଆକିଏ।
ହଁ।
ହୁଁ ସେଇଆା ଆଉ।
ଏଇଟା ଆଜିକାଲି କମନ ହେଇଗଲାଣି କିଏ ଆଉ ମାନୁଛନ୍ତି କହିଲେ।
ସେଇ। ଆଉ ପଙ୍ଗରୁସିଏ ସନା ନାାଇଁ। ମୁଁ କହିଲି ଆପଣଙ୍କ ରୋଷେଇ ଆସେ କି ନାହିଁ?
ମାନେ ମୁଁ ବୁଝି ପାରିଲିନି?
ମୁଁ କହିଲି ଆପଣଙ୍କୁ ରୋଷେଇ ଆସେ ନା ନାଇଁ ରୋଷେଇ କରି ଆସେ
ହଁ ହଁ ହଁ ହଁ ମତେ ରୋଷେଇ ଆସେ ଆସେ କିନ୍ତୁ ଘରେ ଏତେ ଦିଅନ୍ତିିନି କରିବା ପାଇଁ କାହିଁ ନା ପାଠ ପଢା ନା ତ ଏମତି ନର୍ମାଲ ମାମା ନଥିବା ସମୟରେ ଭାତ ଡାଲି ଆଉ ଭଜା ଆଳୁ ଭିଜା ତା ଏମିତି ସବୁ ବନେଇ ଦିଏ ଏମିତି ମାନେ ଆସେ ଫ୍ରାଇଡ୍ ରାଇସ୍। ବାଗେରା ବନେଇ ଦିଏ ମେନ୍ କରି ମୋତେ ମୁଁ ମାନେ ଜଳଖିଆ ଆଇଟମ ବନେଇଲେ ମୋ ମାମାଙ୍କୁ ଟିକେ ଭଲ ଲାଗେ ତା ମାମା କହନ୍ତି କି ତୁ ଜଳଖିଆ ଆଇଟମ ଗୁରା ଟିକେ ବନେଇଦେ।
ଓହୋ। ନାଇଁ ନାଇଁ ମୁଁ କିନ୍ତୁ ବନେଇ ଦିଏ ମୁଁ ଝାଲ ମୁଢି ଭଲରେ ବନେଇଦେବି ହଁ। ତାପରେ ରହିଲା ଆମର ସାଲାଡ ଟା ଟିକେ ଭଲରେ ବନେଇଦେବି ମାନେ ଯୋଉଟା ଇଏ କାମ ପାଖରେ ରହ ମାନେ ଜୋଉ ଜିନିଷଟା କରି ହେଇଯିବ ସେଇ ଜିନିଷ ଟା କରିଦେବି କଟା କଟି ଭଲରେ କରିଦେବି ସାଇଜି ରେ। ହୁଁ। କଟାକଟି ସବୁ ଜିନିଷ ଭଲ ସାଇଜି ରେ କରିଦେବି ଆଉ ଏମିତି ଯାହା ରହିଲା କରିଦେବି ରୋଷେଇଟା କରିନି ଆଉ।
ସେ ମାନେ ମୁଁ ହୋ ଏଇନା ମାନେ ମେନ୍ କଥା ହେଲା ମୁଁ କାଟି ପାରିବି ନାହିଁ ଯେତେବେଳେ ପନିକି ଧରେ ହାତ ଗୋଡ଼ କଟେ ଖାଲି ତ ଛୁରୀ ଟା ଦେଲେ ଭଲସେ କାଟି ଦିଏ କିନ୍ତୁ ଏଇନା ମାମା ଶିଖା ଲାଗେ ପନିକିରି କେମିତି କାଟନ୍ତି କାହାଟେ ତ ଏବେଟିକେ ଶିଖୁଛି ପନିକିରି ଯେମିତି ଆମର ବନ୍ଧାୋବି କାଟ କଟିବା ଏମିତି ସବୁ କଟାକଟି ଶିଖୁଛି ଆଉ ଯେମିତି ମାଟି ଆଳୁ ସାରୁ
ବନ୍ଧା କୋବି ଗ୍ଲାସ ଧରିକି ଡିଜେ କରିକି କରିଚାଲ।
ହଁ ସେଡାକ ତ ଆଜିିକାଲି ସବୁ ଟେକ୍ନିକ୍ ଚାଲିଚି କିନ୍ତୁ ଯୋଉଟା ଆକଚୋଲି ସେପଟା ଆସେ ସେଇ ସେପଟା କଣ ଆସିବ କି ସେମତି ଯେମତି ଆମେ ସେ ଗିଲାସ ଧରିକି ଗଲେ ଆସିବ।
ହୁଁ ହୁଁ ଆଉ ତମେ ସବୁ ତାହେଲେ ରୋଷେଇ ଜାଣିଲନି ଆଉ ଭଲ ଭଲ
ହଁ ରୋଷେଇଟା ଶିଖିବାକୁ ପଡ଼ିବ କାରଣ ହାଲୋ
ହେଲେ ତମେ ବି ଯଦି ବାଇଚାନ୍ସ ଲି ଫ୍ୟୁଚରରେ ମ୍ୟାରେଜ ହରିକା କଲ ନହେଲେ ତାକୁ ବି ମ୍ୟାଗି କରିକି ଖୁ ଖହିବାକୁ ପଡ଼ଥାନ୍ତା ନା।
ହେ ହେ ହେ ହେ ଅ ହଁ ହଁ ହଁ ମୁଁ ସିଏ ବି ଖୁଆଇ ଦେଇଥାନ୍ତି ମ୍ୟାଗି କରିକି।
ଏ
ଏଠିକି ମତେ କିଛି ଆସୁନି ଯଦି କମ୍ପ୍ରୋମାଇଜ୍ କରିବ ତ ତାହେଲେ ଠିକଅଛି ଦକ୍ ଆମର ତ ଫାଷ୍ଟ କମ୍ପ୍ରୋମାଇଜ୍ ହବ। କି ମତେ ଏଇ କେଇ କାମ ଆସୁନି ସିଏ ସେଇ ସେଇ କାମ କରିବେ। ତ ତାହେଲେ ଠିକ ଅଛି।
ନା ନା ଲ-ଲଭ ମ୍ୟାରେଜ ହେଇଥିଲେ ଲଭ ମ୍ୟାରେଜ ହେଇଥିଲେ ସେ ପିଲାଟା ଆରଜେଷ୍ଟ୍ କରିଦବ ଆରେଞ୍ଜ ମ୍ୟାରେଜ ହେଇଗଲେ ସେ କହିଦବ ଚାଲ ତମ ବାପା ଘରକୁ। ଏ ବାପ ଘରକୁ
ଆଜିକାଲି ନା ଆଜିକାଲି ସବୁ ଚାଲିଚି ମାନେ ଲଭ୍ ମ୍ୟାରେଜ ଆରେଞ୍ଜ କଲା ମାନେ ତ ଯୋଉ ଓ ସବୁ ହୋଉଚି ତ ସେଥି ହିଁ ଏନା ଲୋକମାନେ ଟିକେ ବେଶୀ ଲଭ୍ ମାନେ ସ୍ୟାଡ଼କୁ ଯାଉଚନ୍ତି।
ଏ ବୋଉ ଲଭ୍ ମ୍ୟାରେଜ ଟୋଟାଲି ବି କରିବାନିଁ ହୁଁ ଟୋ ତାହେଲେ କିଛି କରିବନି ଆରେଞ୍ଜ୍ ହେଇନେ କରିବାର ନାଇଁ।
ଆପଣଙ୍କ ସହିତ ସେଇଭଳିଆ ଟିକେ ଘଟିଚି ବୋଲି ଆପଣ ସେଥିପାଇଁ ମନା କରୁ ସେମତି ସେମତି କିଛି ନାଇଁ ପଛ୍
ଉଁ ସେ ଘଟିଛି ବୋଲି ନୁହଁ ତ ଭଲ ନୁହଁ। ନିଜେ ଭଲରେ ଥାଅ।
ଶୁଣିବାକୁ ପାଇଚି ମୋ ଶୁଣିବାକୁ ପାଇଚି କି ଆପଣଙ୍କ ବିଷୟରେ ତ ସେଇଟା ଆପଣଙ୍କୁ କହିକି ମୁଁ ଆଉ ଦୁଃଖିତ କରିବାକୁ ଚାହେଁନା।
ଓହୋ ଆଉ କିଏ କହିଚି
ନାଇ ସେମତି କିଛି ନାଇଁ ବାସ୍‌ ମୁଁ ନା ସିଏ କାଇଁ କହିବ ନା ଏମତି ସାଙ୍ଗସାଥିରେ ଶୁଣିବାକୁ ପାଇଥିଲି ସେମତି କିଛି ନାଇଁ।
ଓହୋ ଉଁ ହୁଁ। ଆଉ ମାନେ କଣ କିଛି ଶୁଣିବାକୁ ପାଇଥିଲେ?
ହଁ ସେଇଭଳିଆ ଚାଲିଚି ବୋଲି କିଛି ଆଉ।
ଓହୋ ଚାଲିଥିଲା ବୋଲି ଶେଷ ହେଇଗଲାଣି ବୋଲି କିଛି ଶୁଣିବାକୁ ପାଇଥିବେ ଓହୋ ହୋ।
ପିଲାଟି ବୋଲି ମୁଁ ଜାଣିନି ମୁଁ ଭାବିଲି ଏବେ ବି ଚାଲିଚି ବୋଲି।
ନାଇଁ ନାଇଁ ନାଇଁ ସିଏ ହେଇଗଲାଣି ଇଏ ଆମର ନଅ ମାସ ହେଇଗଲାଣି। ଉଁ
ଆଚ୍ଛା ତାର ତାହାନେ ଟାଇମଟା ପୁରା ଭଲସେ ମନେର ରଖିଚନ୍ତି ଆପଣ ଆଛା ଆପଣ ଆପଣଙ୍କ ଆଡୁ ସାଇଡ ହେଲେ ନା ସିଏ ତାଙ୍କ ଆଡୁ ସାଇଡ ହେଇଗଲେ।
ସିଏ ତାଙ୍କ ଆଡୁ ସାଇଡ୍ ହେଇଗଲେ ହୁଁ।
ଆଚ୍ଛା।
ହୁଁ ମାନେ ତାଙ୍କ ଆଡୁ ଆସିଲେ ତାଙ୍କ ଆଡୁ ସବୁ କିିଛି କଲେ ସବୁ ହ କ ମାନେ ଯେମିତି ରହିବା କଥା ରହିଲେ। ଯେମିତି ଆମେ ଆଟାଚମେଣ୍ଟ ଷ୍ଟାର୍ଟ ହେଇଗଲା ତ ଏମିତି ହେଇଗଲା ଆଉ। ତ ସେଇ ଆଟାଚମେଣ୍ଟ ଭି ବହୁତ ଆଟାଚମେଣ୍ଟ ଆମର ବହୁତ ଖରାପ ଜିନିଷ ସେଇଟା ହେଲା। ସେଠଥିପାଇଁ କାହାର ସେଇଠି ବି ଆଟାଚମେଣ୍ଟ ହେବନି, ସମସ୍ତଙ୍କ ସହିତ ସିମ୍ପଲରେ ରହିବ ସବୁଠୁ ବେଷ୍ଟ। ନହେଲେ ତ ବହୁତ-
ହଁ ହୁଁ
ହୁଁ
ଆଉ- ଆପଣ ଆଜି ବୁଲିବାକୁ ଯିବେ ସନ୍ଧ୍ୟାବେଳେ କୁଆଡ଼େ।
ହଁ ସନ୍ଧ୍ୟାବେଳେ -ସନ୍ଧ୍ୟାବେଳେ ତ ସାଙ୍ଗ ଆସିଛି ମାନେ ଘର ପାଖର ସାଙ୍ଗ ଟା ନୀତିଶ ବୋଲି, ତାକୁ ଜାଣିୁଚନ୍ତି ନା ନାଇଁ?
ହଁ ହଁ ନୀତିଶ୍, ଓମ୍ ଆଉ ଆପଣଙ୍କ ନାଁ ଶୁଣିଛି। ମୁଁ ଦେଖି ଯିବି। ତାପରେ ଆଉ କିଏ? ଏମତି ରାଜେଶ୍।
ଆଉ କିଏ? ଏତିକି ତ ମିଶିକି ପ୍ରାୟ ଆସନ୍ତି।
ହୁଁ ହୁଁ ହୁଁ ନାଇଁ ନୀତଶ ସେ ଘର ଆଡ଼କୁ ଯାଇଥିଲା ସେ ଯେ ହଷ୍ଟେଲ ରୁ ଆଣିବା - ସେ କହିଥିଲା ନବ ଗଞି ତାକୁ ହଷ୍ଟେଲରୁ ଆଣିକି ଆସି ଚାରିଟା ବେଳେ ଡାକିବ କଣ ତଳକୁ କଥା ହେବାକୁ ଯିବାକୁ ପଡିବ ଆଉ?
ଆଚ୍ଛା।
ହୁଁ।
ହଁ ହଉ।
ଆଉ ଦେବସ୍ମିତା ଆଉ କଣ କହୁଥିଲା କିଛି?
ନା ନା ଦେବସ୍ମିତା ଆଉ କିଛି କହିନି ବୋଲି ମୁଁ ଦେବସ୍ମିତା ସହିତ ଏବେ କଣ୍ଟାକ୍ଟରେ ଖାଲି ବାସ୍ ଟିକେ କଣ କରୁଚୁ, କଣ ଖାଇଛୁ କଣ, ପିଛୁ ଏତିକି। ବାସ ଆଉ ଏତେ କିଛି ନାହିଁ ହୁଁ- ପାଠ ପଢ଼ିଲାଠୁ ଆଉ ଏତେୁଆେ ମାନେ ଗୋଟେ ଜାଗରେ ପଢ଼ୁଥିଲ ହଁ ସାଙ୍ଗସଥି ସେତେବେଳେକୁ ଥିଲା ଆଉ ଅଲଗା ଜାଗାରେ ପାଠ ପଢ଼ଲେ କଣ- ସେଇ ସାଙ୍ଗସାଥିୀ କୁ ହଁ ପଚାରି ହବ। ଥୋଡିନା ଏତେ ଟାଇମ ଦେଇହବ ଆଗ- ଯେମି ଦୁ ପଉଦଥିଲା
ତମକୁ ସେତେବେଳେ କିଏ ଦେବସ୍ମିତା କହିଥିଲା ମନ ରେ? ମାନେ କହିଥିଲା? ଏଇ-
ଏତେ ଶୁଣିବାକୁ ପାଇଥିଲି ନା ନା ମାନେ- ଏମିତି ତନୁଷା- ମାନେ ଶୁଭସ୍ମିତା କୁ ଆମେ ସବୁ ପ୍ରାୟ ଜାଣୁନା କାଇଁ ନା ଟେନ୍ତଃ ଟାଇମ ରୁ ପଢୁଥିଲୁ ଗଟେ। ସେ ଜାଗାରେ ଇଂଲିଶ ଟିଉସନ - ନ ତ ଆମେ ଜାଣିଛୁ ତ ହଁ
ହୁଁ
ଆମର କୋଚିଂ କଣ ଏସ୍ ଆର୍ଠୁ ଷ୍ଟାର୍ଟ ହେଇଥିଲା ସେଇଟା।
ହୁଁ ହୁଁ ହୁଁ
ଠିକ
ତ ହେଇଗଲା ଟିକେ ଖରାପ। ହେଇଗଲା ମୁଁ ବି ଟିକେ ଖରାପ ହେଇଗଲି ମାନେ କଣ କହିବାକୁ ଗଲେ। ସେମିତି କିଛି ହେଇଗଲା ଟିକେ ଆଉ।
ଆଛା ଆଉ ଚଳିବ ସେମିତି କିଛି ନାହିଁ।
ହୁଁ
ମାନେ ଭୁଲ ହେଲେ ହିଁ ତ ଠିକ୍ ହୁଏ।
ସେଇଟା ସେନା ମାନିବାକୁ ରାଜି ହେଲେ ହଉ ଟାଇମ ତ ହେଇଗଲାଣି।
ହଁ ହଁ କଥା ହେଇକି ଭଲ ଲାଗିଲା ଆଉ ରଖୁଛି ଆଉ।
ହୁଁ ହୁଁ
କ